ହଁ ହାଲୋ।
ହୁଁ।
ଅ ପାଗ ଏବେ କେମତି ଅଛି ତମ ଆଡେ?
ପାଗ ପୁରା ବହୁତ ଚେଞ୍ଜ ହେଇଯାଇଛି।
ହଁ ଆ ଆମ ଆଡେ ତ ବର୍ଷା ପୁରା ଛେଚୁଛି ଆଉ, ଚାରିଆଡେ ପୁରା ଧୂଆଁ ମାନେ କିଛି ବି ଦେଖା ଯାଉନି। ହ
ହୁଁ ଆମ ଆଡେ ବି ସେମତି କରିଛି ବର୍ଷା ହବ ବୋଧେ ଆଉ।
ହେଲେ କଣ ହବ କିନ୍ତୁ ବର୍ଷାଟା ହେଲା ଯେ ଗୋଟେ ଦୃଷ୍ଟିରୁ ଠିକ ହେଲା ଭଲ ବି ଲାଗୁଛି। କଁ ହବ ଆମକୁ ଭଲ ଲାଗିଲେ କିଛି ଲୋକଙ୍କ ପାଇଁ ବି ଦୁଃଖର କଥା, ଯେତୁ ବର୍ଷ ର୍ଷା ହଉଚି। ଅ ଯେମିତି ଲୋକମାନେ କାମ କରିବାକୁ ଅସୁବିଧା ହେବେ ନା କି। ଦିନ ମଜୁରିଆ ଯିଏ ବାହାରକୁ ନଗଲେ ତା ପେଟ କେମିତି ପୋଷିବ? ସିଏ ତ ଏକୁଟିଆ ନଥିବ ତା ପଛରେ ପରିବାର ବି ଥିବେ। ନିଶ୍ଚୟ କିନ୍ତୁ ବର୍ଷାର ଯୋଉ ଦୃଶ୍ୟ ଟା ଝିପ ଝିପ ବର୍ଷା ହଉଥିବ ତା ସହିତ ଟି ଟିକେ ଗର୍ମା ଗର୍ମା ପକୁଡ଼ି ଛଣା ହେଇଥିବ, ତା ସହିତ ଟି କେ ଗୋଟେ କପ୍ କଫି ବି ଥିବ ପାଖରେ। ତା ସହିତ ହାଲକା ଘିଅ ଥିଲେ ପ ପକୁଡି ଉପରେ ତା ସହିତ ଖାଇବାର ମଜା ଖାଲି ଆଉ ଆହୁରି ବଢ଼ିଆ ଲାଗିବ। ଆ ତୁ କେବେ ଏମିତି ଆ ମୁଁ ମାନେ ଉପଭୋଗ କରିଛୁ କି ନାଇଁ?
ହୁଁ -ହଁ ଖାଇଛି ପକୁଡି। ବରା ଏମିତି ଚଟପଟିଆ ଜିନିଷ
ହଁ ଯୋଉଟା ପାଟିକି ଯୋଉଟା ସ୍ଵାଦ ମନେ ରଖ ତୁ, ସେଇଟା ପେଟ ପାଇଁ ବହୁତ କ୍ଷତିକାରକ ବୁଝିଲୁ। ଏ ବର୍ଷା ଦିନ ହଁ। ତାପରେ ଝାଡା ଯେତେବେଳେ ହବୁ ସେତିକି ବେଳେ ମେଡିକାଲ ଧୌଳିବୁ ଆଉ।
ଆ ସେ
ହଁ ଏ ଖାଇବା ସେଇଟା ନିଜ ଆୟତରେ ଥାଏ ତୁ ଚାହିଁଲେ ବହୁତ ଖାଇବୁ ତୁ ଚାହିଁଲେ କମ ବି ଖାଇବୁ। ଆଉ ଏଇ ତ ବର୍ଷା ଦିନେ ତ ଯେମିତି ଆମର ରଥଯାତ୍ରା ପଡ଼େ। ନାଇ କି ଆଗରୁ ତ ରଥଯାତ୍ରାର ପର୍ବ ଯୋଉଟା କି ବଡ ପର୍ବ ଓଡିଶାର ପର୍ବ ଯୋଉ ଏଇଟା ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଯୋଉଟା କୁହାଯାଉଛି।
ହୁଁ।
ଏଇଆ ଆଉ। ଆଉ ଗୋଟେ ଅଛି ଯେମିତି ଦୁର୍ଗା ପୂଜା ବି ଗୋଟେ ପର୍ବ ଅଛି। ଆମ ଓଡ଼ିଶାରେ ଯୋଉଟାକୁ ଦଶହରା କୁହାଯାଏ। ଯେ ଆଶ୍ୱିନ ଶୁକ୍ଲ ପକ୍ଷରେ ଯୋଉଟା ପଡେ ଆଉ କଟକରେ ତ ଚାନ୍ଦି ମେଢ଼ ଏ ଏଥିପାଇଁ ବହୁତ ପ୍ରସିଦ୍ଧ। ଭୁବନେଶ୍ୱରରେ ସେମିତି ମାଟି ମେଘା ପାଇଁ ବି ଦୁର୍ଗାପୂ ପୂଜା ଆଉ ଦଶହରା ପ୍ରସିଦ୍ଧ। ଆ ଦଶ ଦିନ ତ ପୂଜା ହୁଏ ମେଳା ହୁଏ। ଆ ରାବଣ ବି ପୋଡି ହୁଏ ଯୋଉଟା ମା ଦୁର୍ଗା ମହିଶାଶୁରକୁ ବଧ କରିଥିଲେ ଦଶହରା ଦିନ ସେଇଟା ହେଉଛି ବିଜୟା ଦଶମୀ କୁହାଯା ଆଉ ବିଜୟ ଦଶମୀରେ କୁଆଡେ ପୁରା
ହଉ ସେମିତି ଆମର କୁଆଡୁ ଜାଣିଛୁ
ହଁ କୁମାରପୂର୍ଣ୍ଣିମା ତ ଖାସ କରି କୁମାରୀ ଝିଅ ମାନେ ଭଲ ବର ପାଇବା ପାଇଁ କ ରନ୍ତି ଶୁଣିଚି।
ହୁଁ କୁଆଁର ପନେଇଁ ଆଶ୍ଵିନ ପୂର୍ଣ୍ଣିମା। କୁଆଁର କୁଆଁରୀ ଝିଅମାନେ ସୁନ୍ଦର ସ୍ଵାମୀ ପାଇଁ ଚାନ୍ଦ ପୂଜା କରନ୍ତି। ଆଉ ଚାନ୍ଦକୁ ହିଁ ପୂଜା କରନ୍ତି।ପୁଚି ଖେଳ ଗୀତ ଗାନ ଏମିତି ସବୁ ସବୁ ହୁଏ ଆଉ।
କୁମାର ପୂର୍ଣ୍ଣିମା ଛଅ ଦିନ ଧରି କରନ୍ତି, ଶେଷ ଦିନକୁ କୁମାର ପୂର୍ଣ୍ଣିମା ଯୋଉଟା କି କୁହାଯାଏ। ଝିଅ ପିଲାମାନେ ଉପବାସ ରଖନ୍ତି ଆଉ କୁହାଯାଏ କି, ପୂଜା କରିବ ଯେ ବୁଢା ଜହ୍ନକୁ ବୁଢା ବର ସେ ପାଇବ ଏଇଟା ବି କେତେ ଦୁରରେ ସତ କେହି କେହି ବିଶ୍ୱାସ କରନ୍ତି କେହି କେହି କରନ୍ତିନି କିନ୍ତୁ ଚାନ୍ଦ ଆସିବାକୁ ଯଦି କି ଆ ବାକୁ ଯେମିତି ପୂଜା କରନ୍ତି ତାର ନୀତି ନିୟମତି ଥାଏ ଆଉ। ଆ ହା ସେମିତି ଦୀପାବଳି ବି ଗୋଟେ ଥାଏ ପର୍ବ ଯୋଉଟାକି କାଳୀପୂଜା ନାଁରେ ବି କୁହାଯାଏ। ହଁ କ କାର୍ତ୍ତିକ ଅମାବାସ୍ୟାରେ ପଡ଼ିଥାଏ ।ଯେମିତି କଣ ସବୁ ହୋଇଥାଏ, ଘରେ ଘରେ ଯେମିତି ଦୀ ଦୀପ ଜଳା ହୁଏ, ବାଣ ବି ଫୁଟା ହୁଏ, ଓଡ଼ିଶାରେ ତ ବଡ଼ ବଡ଼ୁଆ ଡାକ ଯେମିତି ଆ ବଡ଼ ବଡୁଆ ଯେମିତି ଗୀତ ଗୋଟେ ନାହିଁ କି ବଡ଼ ବଡୁଆ ହୋ ଅନ୍ଧାରରେ ଆ ସ ଆଲୁଅରେ ଯାଅ ବାଇଶ ପାହାଚେ ଗଡ଼ି ଗଡ଼ି ଯାଅ। ଯେମିତି ନିଜ ଘର ଲୋକ, ଆଁ ଯୋଉ ବାଡ଼ି ଧରିକି ସେ ଯୋଉ କଣ ଖାଡି ନା କଣ କୁହନ୍ତି? ଆଉ ସେ ବାଡ଼ିରେ ଯେମିତି ବନ୍ଧା ହେଇକି ଆ ସବୁ ଡାକନ୍ତି, ଏଇଭଳିଆ ଗୀତ ଗ ବାଉଁଷ କାଠି ରେ ଯୋଉ ଚୋଟ ବାନ୍ଧି ନିଆଁ ଲଗା ହୁଏ, ବଡ ବଡ ହଉ ଅନ୍ଧାରରେ ଆଲୁରେ ଯାହା କହି ପିତୃ ପୂର୍ବ ପୁରୁଷମାନାନଙ୍କୁ ଡକାଯାଏ, ମାନେ ଯିଏ ମରିଯାଇଛନ୍ତି, ଆମ ପୂର୍ବପୁରୁଷମାନେ ତାଙ୍କୁ କୁଆଡ଼େ ଅନ୍ଧାର ଡକାଯାଏ।
ହଁ। ମୁଁ କାର୍ତ୍ତିକ ପୂର୍ଣ୍ଣିମା ବୋଇତ ପନ୍ଦାଣ ଜାଣିଛୁ? ଆଉ ସେଟା କାର୍ତ୍ତିକ ପୂର୍ଣ୍ଣିମା କାର୍ତ୍ତିକ ପିଲାରେ ପଡିଥାଏ, ଯୋଉ ସାଧବ ପୁଅ ମାନେ ବୋଇତରେ ବିଦେଶ ବେପାର କରିବାକୁ ଯାଉଥିଲେ, ସେ ସ୍ମୃତିରେ ଆଜି ବି ସକାଳୁ ସକାଳୁ ନଦୀ ପୋଖରୀରେ, କଦଳୀ ପଟୁଆ ଡଙ୍ଗା ଆ ଭସା ଯାଏ ଆକାମା ବହି, ପାନ ଗୁଆ ଥୋଇ ଯୋଉ କୁହନ୍ତି କଟ ରେ ବି ବାଲିଯାତ୍ରା ମେଳା ହୁଏ।
ଚା ବା ଉପରେ ତ ବହୁତ ହୁ ଟା ସେଟାତ ବାଲିଯାତ୍ରା କଟକ ପାଇଁ ବି ପ୍ରସ୍ତୁତ ହେପାରୁଛି, ବାଲି ଯାତ୍ରା ସେଟା କେବଳ ଓଡ଼ିଶା ଲୋକମାନେ ପାଇନଥାନ୍ତି। ଆସ ତ ବହୁତ ଭିନ୍ନ ଭିନ୍ନ ଜାଗାରୁ ଲୋକ ଆସିଛନ୍ତି, ବହୁତ ଭିଡ ବି ଦେଖିବାକୁ ଦେଖିବାକୁ ମିଳେ ଏମିତି ପାଞ୍ଚ ଦିନ ଆ ଭିତରେ କାଟି ଣିରେ ପଞ୍ଚୁକ ବି ଆସିଥାଏ, ପାଞ୍ଚ ଦିନ ପଞ୍ଚୁକ ତ ପଞ୍ଚୁକର ଶେଷ ଦିନକୁ ଟା କି କାର୍ତ୍ତିକ ପୂର୍ଣ୍ମା ବୋଲି ବି କୁହାଯାଏ।
ହୁଁ।
ଏମିତି ଗୀତ ବି ଦଉ ଆ ବି ବସନ୍ତି କିଏ ଛୋଟ ଛୁଆ କା ହଜ ଟଙ୍କା କରି ବସନ୍ତି, ତ କଦଳୀ ଯଉ ଖସନ୍ତି ସେଇ ତ ସୋଲୋ ରେ ବିଭିନ୍ନ ଚିତ୍ର ବର କରରେ ବଛନ୍ତି, ଗୀତ ବି ଗାଇକ ଆତ୍ମ କେ ଡା ଆ କା ମା ବଇ ପାନଗୁଆ ଧୋଇ ମାସକ ଧର୍ମ ତୋର ଏମିତି ସେଇ ଭଳିଆ ଗୀତ ଗାଇ ଭସନ୍ତି ଡଙ୍ଗା ଆଉ। ହଁ ସେମିତି ପ୍ରଥମାଷ୍ଟମୀ ବି ଗୋଟେ ଥାଏ ଯୋଉଟା କି ଘରର ବଡ଼ମାନେ ଯେଉଁଟାକି କୁହାଯାଏ, କି ନୂଆ ପିନ୍ଧିବେ ବରୁଆ ହେବେ ତାଙ୍କ ପାଇଁ କିଛି ନିୟମ ବି ଥାଏ ଯେହେତୁ ସେମାନେ ଘରର ବଡ ଦେଉତା କି ମାର କତ୍ରର କୃଷ୍ଣ ଅଷ୍ଟମୀ ବୋଲି କୁହାଯାଏ, ଆ ଘରର ପୁଅ ହୁଅନ୍ତୁ କି ଝିଅ ଏତି ତାଙ୍କ ପାଇଁ ଏଇଟା ହେଉଛି, ବଡ଼ ପର୍ବ ସେମାନେ ପିଲା ଙ୍କ ଦୀର୍ଘ ପାଇଁ ଉପବାସ ବି କରନ୍ତି ଆଉ ଏନ୍ ପିଠା ତ ଏଥିପାଇଁ ବହୁତ ପସ ତାପରେ ପ୍ରଥମ ପାଈଁ।
ହ ଆଉ ମକର ସଂକ୍ରାନ୍ତି ମକର ସଂକ୍ରାନ୍ତି ଜାନୁଆରୀ ଚଉଦ ଜାନୁଆରୀ ଚଉବଦାର ପଡ଼ି ଥିଲେ। ଆଉ ସେଥିରେ ସୂର୍ଯ୍ୟ ମକର ରାଶି କ ଯାଆନ୍ତି।
ହଁ ମକର ସଂକ୍ରାନ୍ତିରେ ଆଉ ଗୋଟେ ବି ଗୋଟେ ଭଲ କଥା ବି ଥାଏ, ଯେମିତି ଗୋଡ଼ି ଉଣାନ୍ତି ବି ମକର ଚାଉଳ ବି ଭୋଗ କରାଯା ଯାଏ ଆମର ତ ଏଠି ମକର ସଂକ୍ରାନ୍ତିରେ ଗୋଟେ ଚଣ୍ଡିୀ ମନ୍ଦିର ଅଛି, ଆମ ଏଇ ଘର ପାଖରେ ଆମ ଇଡ ରେ ସେଠି ଭିନ୍ନ ହୁଏ ଭୋଜି ଭାତ ହୁଏ, ଲୋକମାନେ ବି ଯାଆନ୍ତି ସେଇଠି ଦେଖିବାକୁ ଅ ଯାତ୍ରା ବି ପଢେ ମେଳା ବି ହୁଏ, ଏଇଭଳିଆ ତମ ଆଡେ ସେପଟେ ହୁଏ, କି ନାଇଁ? ମକର ମେଳା।
ହୁଏ ପାଖ ଗାଁ ରେହୁଏ ଆଉ।
ସେମି ବି ଅଛି ଆଉ ଗୋଟେ ବି ପର୍ବ ଅଛି ଯେଉଁଟାକି ପିଲାମାନେ ତ ସ୍କୁଲ କଲେଜରେ ବି ପାଳନ କରନ୍ତି ଯଉଁଟା କିି ସରସ୍ଵତୀ ପୂଜା ଯା କୁ ବସନ୍ତ ପଞ୍ଚମୀ ବି କୁହାଯାଏ ।ଆଉ ମାଘ ଶୁକ୍ଳ ପଞ୍ଚମୀ ଇତିହାସ ପଢ଼ିଥାଏ ସେଦିନ ଆଠ ପୂଜା ହୁଏ ଯେମିତି ଛୋଟ ଛୁଆଙ୍କୁ ଯେ ମାନେ ପ୍ରଥମ ପ୍ରଥମ ପ୍ରଥମେ ଖଡ଼ି ବି ଛୁଅନ୍ତି ଆଉ ବ୍ରାହ୍ମଣ ମାନେ ମା ସରସାତୀ ବାପା ଗଣେଶଙ୍କ ଆଗରେ। ଆଉ ଛାତ୍ରଛାତ୍ରୀମାନେ ତ ବହି ଖତା ରଖି ସରସ୍ଵତୀ ପୂଜା କରନ୍ତି। ବିଦ୍ୟାଦାତି ଯେମିତି ସରସ୍ଵତୀ ତାଙ୍କ ଆଗରେ ତାଙ୍କ ବିଦ୍ୟା ପାଇଁ ପ୍ରାର୍ଥନା ବି କରନ୍ତି। ।
ହଁ। ସେମିତି ଦୋଳ ପୂର୍ଣ୍ଣିମା ତାକୁ ବି ହୋଲିରେ ବି କୁହାଯାଏ।
ହଁ।
ହୋଲି ହୁଏ ଯଉ ସେଥିରେ ସେଥିରେ ସବୁ କହ ରାଧା କୃଷ୍ଣଙ୍କୁ ନେଇ ଦୋଳିରେ ଫସନ୍ତି ଯୋଉ ମେଲଣ ହୁଏ। ଅ ବସେଇ ମିଳନ ପଢିବାକୁ ନିଆଯାଏ। ଅବିର ଖେଳ ହୁଏ ଦୋଳି ଗୀତ ଉଁ ଅଭିନୟ ଖେଳନ୍ତି ବି ହୋଲିରେ।
ହଁ ଯୋଉ ଦୋଳ ପୂର୍ଣ୍ଣିମା ଯୋଉଟା କି କହିଲୁ କି ଯେମିତି ରାଧାକୃଷ୍ଣ କ ଝୁଲଣରେ ନିଅନ୍ତି ଦୋଳି ଖେଳାନ୍ତି ସେଇଟାକୁ ତ ଆଡ଼େ ବିଭାନ ବି ଗୋଟେ ଶବ୍ଦରେ କୁହାଯାଉଛି। ଆ କେତେ ଆଡୁ ସବୁଆଡେ ତ ଏଇ ପର୍ବ ଥାଏ। ଆଉ ହୋଲି ବି ଖେଳନ୍ତି ଦୋଳ ପୂର୍ଣ୍ଣିମା ରେ ଅବିର ଖେଳନ୍ତି, ପ୍ରଥମେ ତ ରାଧା କୃଷ୍ଣ ଖେଳନ୍ତି। ତାପରେ ଅଲଗା ଲୋକମାନେ ଖେଳନ୍ତି ଆ ସେମିତି ଏଇ ପର୍ବରେ ଖାସ୍ କ ଥା କିଛି ଜାଣିଛୁ ଯେମିତି ପିଠା ଯେ ପିଠାରେ ଯେମିତି ପୋଡ ପିଠା ଆଉ ଆରିସା ପିଠା ପିଠା, କାକେରା ପିଠା, ମଣ୍ଡା ପିଠା, ଏଣ୍ଡୁରି ପିଠା ପର୍ବ ଅନୁସାରେ ସବୁ ଅଲଗା ଅଲଗା ପିଠା ମଧ୍ୟ ରହିଛି ଆଉ ସାଜବାଜ ବି କିଛି ରହିଛି। ଯେମିତି ନୂଆ ଲୁଗା, ନୂଆ ଡ୍ରେସ୍, ନୂଆ ଅଳତା, ମେହେନ୍ଦୀ, ଟିକିଲି ଏସବୁ।
ହୁଁ ଆଉ ଖେଳ ଆଉ ଦୋଳି ପୁ କ ଜି ବାଗଚେଲି, କବାଡ଼ି, ବୋହୁଚୁରୀ ଏମିତି ବହୁତ କିଛି ଖେଳ।
ହଁ।
ଆଉ ସମ୍ପର୍କ ସମ୍ପର୍କୀୟ ସବୁ ପର୍ବରେ ପରିବାର ଭାଇ ଭଉଣୀ। ସାଙ୍ଗ ମର ଆଉ ବି କେତେ ଜଣ ଆଛ ଆଉ।
। ହଁ ଆଉ ଓଡ଼ିଆ ପର୍ବ ମାନେ ତ ଖାଲି ଛୁଟିର ପର୍ବ ନୁହେଁ ନା ଏଥିପାଇଁ ପାଇଁ ସଂସ୍କୃତି ପରମ୍ପରା ଭଲ ପାଇବା ବି ରହିଛି। ଆଚ୍ଛା ତୋର ପ୍ରିୟ ପର୍ବ କେଉଁଟା ରଜ?
ହୁଁ।
ହଁ ରଜ ତ ପ୍ରିୟ ହବ ନା କାରଣ ତତେ କାମ କରିବାକୁ ପଡିବନି ସେଥିପାଇଁ ଗୋଟେ ବାହାନା ଇଏ ନା କି?
ହଁ।
ହଁ। ଆଉ ଦୀପାବଳି ଜାଣିଛୁ ନା ଆଲୋକର ପର୍ବ ବି ଦୀପାବଳିକୁ କୁହାଯାଏ।
ହୁଁ ଆଲୋକର ପର୍ବ।
ଯେମିତି ଦୀପାବଳକୁ ଖାସ କରୀ ବି ମାନନ୍ତି କି ଯେମିତି ଚଉଦ ବର୍ଷ ଧରି ବନବାସ ପ୍ରଭୁ ରାମଚନ୍ଦ୍ର କରିଥିଲେ। ତାଙ୍କର ଫେରିବାର ଦିନଟାକୁ ଯେମିତି ଦୀପାବଳି ପୂର୍ବ ବୋଲି ମନାଯାଏ ଏଇଟା ତ ହଉଛି ମୁଖ୍ୟ କାରଣ ନା । ହଁ ।
ହୁଁ ହଁ ଦୀପାବଳି । କ । ଦୀପାବଳି ମାନେ ଦୀପ ପ୍ଲସ ଆବଳି ଦୀପ । ଦୀପର ଧାଡି ଅ ଅନ୍ଧାର ଆଲୁଅର ବିଜୟ ଅସତ୍ୟ ଉପରେ ସତ୍ୟର ବିଜୟ ଓଡିଶାରେ ଦୀପାବଳି । ର ନିଜସ୍ୱ ରଙ୍ଗ ଅଛି ।
ହଁ ଦୀପାବଳି ତ ଦୀପାବଳି ଗୋଟେ ଅମାବାସ୍ୟା ଯୋଉ ଟା କି କାର୍ତ୍ତିକ ଅ ଅମାବାସ୍ୟା କହିଲେ ବି ଭୁଲ ହେବନି ଅକ୍ଟୋବର କି ନଭେମ୍ବର ମାସରେ ଏହା ପଡ଼େ । ଆ ଦୁଇ ହଜାର ଛବିଶ । ରେ ତ ଯାହା କଳନା କରି ହେଉଛି ନଭେମ୍ବର ଆଠରେ ଦୀପା ବଳି ପଡୁଛି ଯାହା ଲେଖା ହେଇଛି ପାଞ୍ଜିରେ ଆଉ । ଆଉ ତୁ କହିଲୁ ଓଡିଶାରେ ଦୀପାବଳି କଣ ପାଇଁ ଖାସ ହୋଇଥାଏ ।
ଯୋଉ କାଳୀ ପୂଜା ଉତ୍ତର ଭାରତରେ ଲକ୍ଷ୍ମୀ । ଲକ୍ଷ୍ମୀ ପୂଜା କିନ୍ତୁ ଓଡ଼ିଶା ବଙ୍ଗଳାରେ ସେଇ ରାତିରେ ମା । କାଳୀ ଙ୍କ ପୂଜା ଅମାବାସ୍ୟା ର ଅନ୍ଧାର ରାତ ରାତିରେ ରାତିକୁ ମା କାଳୀ ଆଲୋକିତ କରି । କଟକ ଅ କେନ୍ଦ୍ରାପଡ଼ା ଭଦ୍ରକରେ । ବଡ଼ ବଡ଼ କାଳିମେଢ଼ ହୁଏ ।
ହଁ ମାନେ ଦୀପାବଳି କି ଦୀପାବଳି ଯୋଉ ଦିନ କି କାଳୀପୂଜା ଯୋଉ । ହୁଏ ସେଇଟା କଟକ ଆଉ ଯାଜପୁର ଆଉ ଏ ଟି ଭଦ୍ରକ ଏସବୁ ମେଢ଼ ପାଇଁ ବହୁତ ଜଣାଶୁଣା ନା କି ।
ହୁଁ ।
ହଁ ସେମିତି ବଡ଼ ବଡୁଆ ଡାକ ବି ଥାଏ ଓଡ଼ିଆ ମାନଙ୍କ ପରମ୍ପରା ଯୋଉଟା କୁହାଯାଉଛି ଏଇଟା । ହିଁ ଓଡ଼ିଶାର ସବୁଠୁ ନିଆରା ରୀତି । ଆ କେମିତି ଟିକେ କରନ୍ତି କହିଲୁ ।
ଯୋଉ କେମିତି ଗୋଟେ ଲମ୍ବା ବାଉଁଶ କାଠି ନିଆଯାଏ । ତା ମୁଣ୍ଡରେ ଝୋଟ କନା । ଗୁଡାଇ ନିଆ ଲଗାଯାଏ । ସନ୍ଧ୍ୟା ବେଳେ ଘରର ପିଲାମାନେ ତାକୁ ଆକାଶକୁ ଟେକି ଜୋରେ ଡାକନ୍ତି । ବଡ ବଡୁଆ । ହୋ ଅନ୍ଧାର ରେ ଆସ ଆଲୁଅ ରେ ଯା ଗଙ୍ଗା ଯାଉ ଗୟା କି ଗ ୟା ଜାଉ ବଇ ବାଇସି ପାହାଚେ ଗଦା ହୋଇଥାଉ ହୁଁ ।
ମାନେ ଏଇ ଗୀତ ଗାଇକି ଡାକନ୍ତି ।
ହଁ ।
ହଁ ଆଉ ।